ହ୍ୟାଲୋ
ହ୍ୟାଲୋ।
ହ୍ୟାଲୋ ସାର୍ ନମସ୍କାର।
ନମସ୍କାର ଆଉ କଣ ଖବର? ହ ପୋଖରୀ କତିରୁ ବାହାରିଲେନି ନା ନାହିଁ? ସେ ପୋଖରୀ ପାଖରେ ଅଛନ୍ତି। ଆଉ ରୋଷେଇ ଉପରେ କଣ ଖବର।
ରୋଷେଇ ସାରେ ହେଇନଥିବ ଏବେ ଘରେ ଏଇ ଗଲେ ହବ ଆଉ ଟିକେ ପରେ, ଘରେ ଗଲେ ଘରେ କରିବେନି ଆଠଟା ପାଖା ପିକିରେ ତ କରନ୍ତି ହେଇଥିବ ଗଲେ କରନ୍ତି ଆଜ୍ଞା।
ରୋଷେଇ ଆସେ ଆପଣଙ୍କୁୁ। ହ କଣ ସାଧା ନା ଆଇଁଷ।
ନାଇଁ ନାଇଁ ସାର୍ ଆମିଷ ଆ ସେ ସାଧା ବି ଆସେ ସାର୍ ସାଧା କହିଲେ ସୋୟାବିନ୍ କେବଳ ଆସେ ସୋୟାବିନ୍ ଆଉ ଉଁ ପନିର୍ ଏତିକି ଆଉ ଚିକେନ୍ ମତେ କିନ୍ତୁ ଭଲସେ କରି ଆସେ ପନିର ମୁଁ କରେ କିନ୍ତୁ ଠିକସେ ଏତେ ଆସ ଆଇଡିଆ ନାହିଁ ସାର୍ ସେ ବିଷୟରେ ଆଜ୍ଞା। ଆପଣ ସାର ରୋଷେଇ ଫୋଷେଇ କିଛି କରନ୍ତି?
ରୋଷେଇ ହୁଏ ସେଇ ବେଶୀ ନାଇ ଡାଲି ଆଇଟମ୍ ଯେତେକ ଆଉ।
ଆଜ୍ଞା ଆପଣ ଆମିଷ ଖାଆନ୍ତିନି କି ସାର୍।
ଆମିଷ ଖାଏ ଘରେ ସୋମବାର କରିକିଦିଅନ୍ତିନି।
ଆଜ୍ଞା।
ମୁଁ ଏତେ ପ୍ରଫେସନାଲ ନୁହେଁ କିନ୍ତୁ ଯେତିକି ଡାଲି ଆଇଟମ ଘରିକା ମୁଁ କରିଦେବି।
ଆଜ୍ଞା।
ତ ଆମେ ତ ଦେଖ ଚାକରିଆ ଲୋକ।
ଆଜ୍ଞା ନିହାତି ନିହାତି ଆଜ୍ଞା।
ଆଉ ସେଇଥିରେ କୁଆଡେ ସମୟ ମିଳିଲେ ଯାହା ହବ ଆ କଣ କଣ ଘରେ ବସନ୍ତି ଦେଖନ୍
ଆଜ୍ଞା।
ହୁଁ, ହଁ ଯାହାର ପ୍ରଫେସନାଲ୍ ଥିବ ସେ କରିବେ।
ଆଜ୍ଞା। ଆପଣ ସାର୍ କୋଉଠି ରହୁଛନ୍ତି?
ମୋର କଟକ ପା
ଆଜ୍ଞା ଆଜ୍ଞା। ଆଉ ସାର୍ ଆପଣ ମ୍ୟାରେଜ୍ କରଛନ୍ତି?
ମୋର ମ୍ୟରେଜ ହଁ, ସଇଲାଣୀ।
ଆଜ୍ଞା। ଏବେ ସାର୍ କଣ କରୁଛନ୍ତି, କୋଉଠି କଣ କାମ କରୁଛନ୍ତି?
ମୁଲସି ପାଲଟି ଚାକିରି।
ଆଜ୍ଞା।
ଓ ହୋ। ଏଇ ସଇଲା ସାଢେ ଛଅଟା ଛଅଟା ସାଢେ ଛଅଟାରେ ସଇଲା, ଆଇଲୁ।
ଆଜ୍ଞା। ଆଉ ସାର୍ ଆପଣ ବୁଲାବୁଲି କରତେ କୁଆଡେ କଣ ଯାଆନ୍ତି?
ହଁ ଏଇ ଯାଇଥିଲି ମଝିରେ ସିରିଡି ଯାଇଥିଲି। ଶିରିଡ଼ି ଯାଇଥିଲୁ, ଶିରିଡି।
ଶିରିଡି ଆଜ୍ଞା।
ସି ଶିରିଡି ଆଉ ନାର୍ସିଂକ ଯାଇ ଥିଲୁ। ନାସିକ ସେ ଯୋଉ ଜୋତିର୍ଲିଂଗ ସେଠିକ ଯାଇଥିଲୁ।
ଆଜ୍ଞା।
ଭଲ ଭଲ ଜିନିଷ ସେଠି ଦେଖିବାକୁ ମିଳେ। ନାସିକ୍ ଯାଇଥିଲୁ ଏ ଏ ନର୍ମାଲ ଜିନିଷ ଆମର ଯେଉଁ ରୁଦ୍ରାକ୍ଷ‌
ଆଜ୍ଞା।
ଭତ କେଟେ ଚମ ଜଷ
ଆଜ୍ଞା।
ଶସ୍ତା।
ଆଜ୍ଞା।
ହଉ
ଆମେ ସାର୍ ଏଇଥର ଆମ ଗାଁ ଲୋକ ଟ୍ରିପ୍ କରିକି ଯାଇଥିଲୁ ବସ ରେ ବୁଲିବା ପାଇଁ ଏଥର ଯୋଉ ଅ ଏଥର ଯାଇଥିଲୁ ଅଯୋଧ୍ୟା ଯାଇଥିଲୁ। ବନାରସ ୟୁ ପି ମାନେ ଉତ୍ତରପ୍ରଦେଶର ଅଧିକାଂଶ ଜାଗାକୁ ଯାଇଥିଲୁ। ଆଜ୍ଞା, ତାପରେ ଆଜ୍ଞା ହଁ, ଉତ୍ତରପ୍ରଦେଶରେ ଯାଇଥିଲୁ। ଗୋଟେ ଲାଇନରେ ସବୁ ଜାଗା, ଆଉ ବିହାର ଯାଇଥିଲୁ। ବିହାର ପରେ ମଧ୍ୟପ୍ରଦେଶ ଯାଇଥିଲୁ। ଆଉ ଉଜ୍ଜୈନ ମଧ୍ୟପ୍ରଦେଶ ଉଜୈନ
ଉଜେନ୍।
ଆଜ୍ଞା ସେଠିକି ଯାଇଥିଲୁ। ଆଉ ବିହାରରେ ସେ ଯୋଉ ବୁଦ୍ଧ ଗୟା ଯାଇଥିଲୁ, ମୁଁ ସେଠିକି ଆଉ ଅମ ଆଉ ଗୋଟେ ଜାଣିଛନ୍ତି ସମସ୍ତ ବିହାର ଗୋଟେ ସମସ୍ତିପୁର ଡିଷ୍ଟ୍ରିକ୍ଟ ସେଠିକି ବି ଯାଇଥିଲେ ଟିକେ ବୁଲାବୁଲି କରିବା ପାଇଁ‌।
ହୁଁ।
ଆଜ୍ଞା, ଆଉ ସେ ଅଯୋଧ୍ୟା, ବନାରସ ଆଉ ଉଁ ଚିତ୍ରକୂଟୁ, ଏ ଉତ୍ତର ପ୍ରଦେଶ ବୁଲାବୁଲି କରିଥିଲୁ ଆଜ୍ଞା ଆଉ ଏଥର ସାର ପ୍ଲାନିଂଙ୍ଗ୍ ନାଇଁ ନାଇଁ ଆଜ୍ଞା ସାର ବ୍ୟାଚଲର ଆମ ଗାଁ ପିଲା ସବୁ ଯାଇଥିଲୁ ଆମର। ପଚାଶ ଷାଠିଏ ଜଣ ଭଳିଆ ହେଇକି ଗୋଟେ ବସ୍ କରିକି ବୁଲାବୁଲି କରିବା ପାଇଁ ଆଜ୍ଞା, ଆଜ୍ଞା, ପ୍ରତି ବର୍ଷକୁ ବର୍ଷ ବୁଲାବୁଲି କରିବା ପାଇଁ ଆମେ ଯାଉ। ଆଉ ଏ ବର୍ଷ ପ୍ଲାନ୍ ଥିଲା ଆମର ନେପାଳ ଆଉ ଶିକ କିିମ୍ ଆଉ ୱେଷ୍ଟବେଙ୍ଗଲ ଯୋଉ ଦାର୍ଜିଲିଂ। ଏ ଏଇ ତିନିଟା ସାର ପ୍ଲାନିଂ ଥିଲା ଆମର ଏଇଥର ଯିବା ପାଇଁ ଏଇ ଅଗଷ୍ଟ ରେ ଆମେ ବାହାରିବୁ ବସ୍ କରିକି ଆଜ୍ଞା।
ଖର୍ଚ୍ଚ କେତେନାଖା ପଡ଼ିବ?
ଆଜ୍ଞା ଛଅ ହଜାର ଟଙ୍କା ଭଡା ପଡିଥିଲା ଆମର ଜଣକା ଆ ଅ ଖାଇବା ସହିତ ମାନେ ରୋଷେଇ ହବ ଏଠି ରୋଷେଇରେ ସାର୍ ଭଲ ଭଲ ଖାଦ୍ୟ କରାଯାଏ ଯେମିତି କିି କହିଲେ ସୋୟାବିନ୍ ହେଇଥିଲା। ପୋଟଳ କୁରମା ହେଇଥିଲା ଆଉ ଡାଲି ଭଜା ଏଇ ସବୁ ହୁଏ। ସାଧା ମାନେ ନ ଆ ନିରାମିଷ ଖାଇବା ହୁଏ। ଆଉ ଛଅ ହଜାର ଟଙ୍କା ପଡିଥିଲା ଜଣକା ଷାଠିଏ ଜଣ ଯାଇଥିଲୁ ଆଉ। ଆଉ ସାର ବୁଲାବୁଲି କରିବା ପାଇଁ ଯାହା ଆପଣ ଖର୍ଚ୍ଚ କରିବେ ଛୋଟ ମୋଟ ଖର୍ଚ୍ଚ ଗାଡି ଭଡା ଏଇ ପାଇଁ ସେଇଟା ଟିକେ।
ନା ତଥାପି କେତେ ଟଙ୍କା ଦଶ ହଜାର ଧରିକି ହେଇଯିବନି
ଆଁ ହଁ ସାର୍ ଦ ମୋର ତ ସାର୍ ଦଶ ବାର ହଜାର ଟଙ୍କା ହେଇଯାଇଥିଲା। ଯାଇଥିଲୁ ଦଶ ବାର ହଜ଼ାର ହେଇଥିଲା ମୁଁ ଡ୍ରେସ ଫେସ୍ କିଣି ଦେଇଥିଲି ସେଥିପାଇଁ ଟିକେ ଅଧିକ ଲାଗିଲା ନା ଦଶ ହଜ଼ାର ରେ
ଛଅ ହଜାର ଯୋଉଁଟା କହୁଛନ୍ତି ମାନେ କେତେ ଦିନ ତୁ ଦେଇ ସାତ୍ ଦିନ୍? ନଅ ଦିନ ନଅ ଦିନ ଭିତରେ ରେ ସେଥିରେ ଖିଆ ପିଆ ବୁଲା ବୁଲି
ହଁ, ହଁ ଖିଆ ପିଆ ବୁଲାବୁଲି ଇଏ ଇଁ
ସେଇ ଗୋଟାଏ ବସ୍।
ଆଜ୍ଞା ଗୋଟେ ବସ୍ ଗୋଟଏ ବସ୍ ଆଉ ଯାହା ଭଡା ନେବେ ଯଦି ସେଠି ଛୋଟ ମୋଟ ଅ ଟେମ୍ପୋ କରିବେ ନହେଲେ ବୁଲାବୁଲି କରିବା ପାଇଁ ଯୋଉ ବ ବୋଲୋର ଫୋଲୋର କରିବେ ସେତିକି ଯା ଆ
ଆଚ୍ଛା ଆ ଇଏ ଖାଲି ମେନ୍ ଜାଗାକୁ ନେଉଚ ବାକି ଛୋଟମୋଟ ଜାଗାକୁ ନିଜେ ଅଠୋ କରି ଯିବା ଏକୁଟିଆ ଖର୍ଚ୍ଚ ଆଉ
ଆଜ୍ଞା, ଆଜ୍ଞା କିନ୍ତୁ ମୁଁ ଅଧିକାଂଶ ଜାଗାକୁ ଇଏ ନେଇଯାଇଛି ଯୋଉ ଛୋଟ ଛୋଟ ଯେମିତି କିି ଭିତରକୁ ଚିତ୍ର କୁଟ ଥିଲା ଯେମିତି କିି ଆଜ୍ଞା, ଆଜ୍ଞା ନିହାତି ସେଇ ସବୁ ଜାଗାକୁ ଆଜ୍ଞା, ଆଜ୍ଞା ଉତ୍ତରପ୍ରଦେଶର ବହୁତ ସାରା ଜଙ୍ଗଲ ଥିଲା ସେଠୁ ଉଁମ୍ ବୁଲାବୁଲି କରିନୁ ସେଟା ଯୋଉ ଗୋଟେ ଥିଲା ଗୋଟେ ପାର୍କ ଟାଇପ ର ଯେମିତି କି ସେଠି ବି ଭଲ ଲାଗିଲା ଯାଇତେ।
ସାର୍ ବାହାରକୁ ଗଲେ କଣ କି ଆ ମାନେ ବାହାର କଲଚର କୁ ଟିକେ ଏକ୍ସ ମାନେ ଭଲସେ ଜାଣିଲେ ମେ ଭଲ ସେଇଟା କହିବାକୁ ଗଲେ। ତ ସମ ଲାଇଫରେ କେବଳ ବୁଲିବାଟା ହିଁ ଉମ ଅଧିକ ଇଏ
ଓ ହଁ ହଁ।
ଟିକେ କଣ ପଇସା ସେଭିଙ୍ଗ କଲୁ ଟିକେ ସମୟ ଆଶିବ ବର୍ଷକର ଥର ଗୋଟେ ଜାଗା ବୁଲିତେ ଗଲୁ ଉଁ ହୁଁ ତାପରେ ସାର୍, ଆଜ୍ଞା ଆଜ୍ଞା ନିହାତି କାମ କଲେ ଠିକ୍ ରହିବ।
ଆଜ୍ଞା କିଛି କରନ୍ତୁ ଯାତା ତ ଇସ କଲୁ ଘର କଲୁ। ରଖିଲୁ କି ଯାହା କଲୁ, ତା ପାଇଁ ଆମର ବି
ବା ବ୍ୟାଚଲର୍ ଲାଇଫରେ ଯାହା ବୁଲାବୁଲି କରିବା କଥା ବୁଲିଯିବୁ।
ହଁ ବ୍ୟାଚଲର୍ ଠିକ୍।
ଆଜ୍ଞା ତାପରେ ମ୍ୟାରେଜ ହେଲା ପରେ, ତ ସାର୍ ଟିକେ ଅ କଷ୍ଟ ଇଏ ଜୀବନ ଆଉ।
ଆପଣ ପୁଣି କଣ ଏଇ ଏଇ ବର୍ଷ ଯିବେ ନା ଆର ବର୍ଷ?
ଅ ଯାଇଥିଲୁ ଯୋଉ ବୁଲିବା ପାଇଁ? ପୂର୍ବ ବର୍ଷ ଯାଇଥିଲୁ, ଆଉ ଏ ବର୍ଷ ବି ଯିବୁ ସେଇ ପ୍ଲାନ୍ ଅଛି ଅଗଷ୍ଟରେ। ଆଜ୍ଞା ତା ପୂର୍ବଥରେ ଯୋଉ ଯାଇଥିଲେ, ସବୁ ଓଡିଶା ଭିତରେ ଛୋଟ ମୋଟ ଜାଗା ବୁଲାବୁଲି କରିଥିଲୁ। ଆଉ ପୂର୍ବ ବର୍ଷ ଆମେ ବାହାରକୁ ଯାଇଥିଲୁ, ଏ ବର୍ଷ ମୁଁ ଆଉ ଅଲଗା ବାହାରକୁ ଆଜ୍ଞା ଆପଣ ବି ସାର୍ ଟିକେ ବୁଲାବୁଲି କରିତେ ଯାଆନ୍ତୁ।
କଣ କରିବା କୁହନ୍ତୁ? ଆଗଠୁ ଯାହା ବୁଲାବୁଲି କରିଦେଇଛ ଏଇନା
ହଁ ସମସ୍ତେ ସେଇଭଳିଆ ଆଉ ସାର୍ ଆପଣଙ୍କ ଆଡେ କଣ କେମିତି? ଉଁ ବୁଲାବୁଲି କରିବା ଜାଗା, ପର୍ଯ୍ୟଟନ ସ୍ଥଳୀ?
ଆଉ ଯାଇ ବି ହଉନି।
ଆଜ୍ଞା।
ବୁଝିପାଇଲେ?
କଣ କହିଲେ ସାର୍?
ମୁଁ କହିଲି ଆଉ ବେଶୀ ଦୂରକୁ ଯାଇହବନି, ଏ କୋଉଠି ପୁରୀ ହେଲା, କି କୋଣାର୍କ ହେଲା କି ବେଶୀ ଆଉ ନାହିଁ ତାରେଣୀ ହେଲା। ଏଇ ପାଖାପାଖି, ଆଉ ଲଙ୍ଗ ଟୁର୍ ହେଲା ବେଳକୁ ସମସ୍ତଙ୍କୁ ଦେଖିବାକୁ ପଡୁଛି, ପୁଣି ହଁ ନିଜେ ହେଇଛୁ ହଁ ପଳେଇବୁ ବୁଝିପାରିଲେ। ସିଙ୍ଗଲ୍ ଥିଲୁ ଅଲଗା ପ୍ରକାର, ଦେଖିବି ଯୋଉଦିନ ମ୍ୟାରେଡ୍ ସାରିବେ କିଛି ବର୍ଷ ଥିବ, ଆପଣ ବି ମୋରି ଭଳି କଥାବାର୍ତ୍ତା ହେବେ। ହଁ ପଇସା ଏଟା କର। ପଇସାଟା କଣ ସବୁବେଳେ ପାଖରେ ରହିବ କି? ହଁ- ହଁ ଆଜି ଅଛି ଏ ଦି ତିନି ବର୍ଷ ତଳେ ନା ୟୁଜ କରିବ, ହଁ ପଇସା ଯଦି ସେମିତି ରୋଟେସନ ହିସାବରେ ଆସିବ। ତ ଅଲଗା କଥା ହୁଁ ଆଉ ସବୁଆଡେ ଦେଖିବା କୁ ପଡ଼ିିବ। ଖାଲି ନିଜେ, ନିଜ ସ୍ତ୍ରୀ ଦେଖି ହେଲେ ହବନି। ମାନେ ଫ୍ୟାମିଲି ଦେଖିଆକୁ ପଡିବନି, ମାନେ ଖର୍ଚ୍ଚ ଦେଖିଆକୁ ପଡିବ। ହୁଁ ତାପରେ ବଳିଲେ, ତାପରେ ତମେ ଯାହା କରିବ। ଯେମତି ପେଟ ବଢିଲାଣି।
ତାପରେ ସାର୍ ମେଡିକାଲ୍ ଫେଡିକାଲ୍ ଅ
ସିଏ ତ ଅଲଗା ସିଏ ତ ଅଲଗା, ଆଜି ତାର ଦେହଟା ଖରା ତାହେଲେ ସେପଟେ
ଆଜ୍ଞା। ଏସବୁ ଜିନିଷରୁ ସିନା ଫାଙ୍କା ପାଇଲେ କୁଆଡେ ଯିବେ ଆପଣ।
ହ ତା ଏ ଆପଣ ବ୍ୟାଚଲର ଅଛନ୍ତି ଚଳିବ, କିଛି ଟେନସନ ନାାଇଁ ଯାହା ଖାଇଲେ, ଘରେ ଦେଲେ ବାକି ଯାହା ରହିଲା ଆପଣ ଚାଲିଲେ।
ଆଜ୍ଞା ଆଜ୍ଞା। ହାତ କୁ ଦି ହାତ ହେଇଗଲା ପରେ କଷ୍ଟ ତ ଆସିବ।
ନାଇଁ ନାଇଁ ଜିନିଷ ଟା କଷ୍ଟ ନୁହଁ।
ମାନେ ସାର୍ ଏଇ ଯଉ
କଷ୍ଟ ନୁହେଁ ଏଇଟା ହଉଛି ନିଜର ଦାୟିତ୍ଵ। ତମେ ଯେମିତି ଚଳୁଥିଲ ତମ ହାତ ଯ ଯିଏ ବି ଆସିକି ଧରିକି ଆସିବ ତମର କର୍ତ୍ତବ୍ୟ ପ୍ରଥମେ ତମେ କା ତାର ଖୁଷିଟା କଣ ସୟାମତି ରଖିବ। ହେଲା ତାପରେ
ହ୍ୟାଲୋ। ହୁଁ।
ହେଇ ହ୍ୟାଲୋ ହଁ ଭାଇ। ମୋର କଥା ବ୍ରେକ୍ ରହୁଛି କି।
ଆଜ୍ଞା ଟିକେ ନେଟେ ଇସୁ ହଉଛି ବୋଧେ।
ହ୍ୟାଲୋ।
ଆଜ୍ଞା।
ହ୍ୟାଲୋ। ତାକଥେ ଆଜ୍ଞା। ହ୍ୟାଲୋ।